ଜୟ ବଜରଙ୍ଗବାଲି। ଶୁଣି ପାରୁଛନ୍ତି। ଶୁଭୁଛି ହଁ ମତେ ଶୁଭୁଛି। ଛି ଆପଣଙ୍କ ଭଏସ୍। ମୋତେ ଆପଣଙ୍କ କଥା ସୁବୁଛି।
ହୁଁ ହଁ। କୁହନ୍ତୁ।
ଆଉ କଣ କରୁଥିଲେ।
ନାଇଁ ଏଇଟିସ୍ ସୋଇଚୁ ଆଉ କହ୍।
ଅଁ ହଁ ଆଉ ଯାଇଥିଲ। ବା ସାଲେପୁରୁ
ହୁଁ ହୁଁ
ହଁ ଏତେ ଶୀଘ୍ର ପଳେଇ ଆସିଲ।
ହଁ ଦୋକାନ ବଜାରୁ ଆସି କି ଖୋଲି ନଥିଲା ଦୋକାନ ବଜାର
ଓହୋ ତା ମାନେ କିଛି କାର୍ଯ୍ୟ ହେଲାନି ଫେରିକି ପଳେଇଆଇଲ ପୁଣି ଥରେ ଯିବ
ନା ଆଉ ଯିବିନି ମୋ, ଏଇ ଯୋଉ ପଙ୍କ ଖାଡିକୁ ମୁଁ ନେଇ ଆସିଛି ସେ ସଜାଡି ପାରିଲାନି ମୁଁ ନେଇଆଇଛି
ଓ ହ
ସେଥିପାଇଁ ଆଉ ଭଲ ଲାଗେ ଲାଗିଲାନି ଆସି ଶୋଇ ପଡିଥିଲି,
ଓହୋ ଖାଇଥିଲେ କଣ?
ଖାଇଥିଲି ଅଟା ଚକୁଳି ଦହିବର ହୁଁ
ଓହୋ ଆଉ କ କହୁଥିଲି ମୁଁ ଆମେ ଯୋଉ ପିଠା ର ଆଜି ଆମାନେ ଯୋଜନା କରିଛେ, ବନ୍ଧା କାଟି ଥୋଇ ଦେଇଛି ମଟରଟି ପାଣି ପକେଇଛି ମଟରଟି ସିଝେଇଦେବି ଆଳୁଟି କାଟିଦେବି ସେଇ ଯୋଉ
ହୁଁ ବନ୍ଧାକୋବି ଟାକୁ ବି ବନ୍ଧା
ହଉ ହଉ ଆଉ ସିଝେଇକି ତାକୁ ଗାଳିଦେବି ଆଉ ଯଉ ମସ୍ ସୋଲାଡି ସେଇଟା ତମେ ପ୍ରସ୍ତୁତ କରିବ ମୁଁ ପ୍ରସ୍ତୁତ କରିବି ହୁଁ
ବଟା ବଟି ପାଇଁ?
ହଁ
ସେଇଟା ତମେ କରିଦିଅ ମୁଁ ଭାଗ ମାପ ଜାଣି ପାରିବିନି,
ତଥାପି କେମିତି କ କରିବି ହୁଁ ସବୁ ବାଟିଦେବି ପିଆଜ ରସ୍ ହଁ ଅଦା ବାଟି ଦେବି ନା କଣ ଜରା ଜର୍
ସବୁ ବାଟିଦବ ଅଳ୍ପ ଅଳ୍ପ ରଖିଥିବ ଟିକେ ଟିକେ ଆଉ ଟମାଟୋରୁୁ ଟିକେ ଆଉ ପିଆଜ ରୁ ଟିକେ ଜାରିବା ପାଇଁ ହଁ
ହଁ ହଁ
ହା ମିଶେଇକି ବାଟିଦବ ଆଉ ଖାଲି ରଖିବ। ଚାରିବା ପାଇଁ ଟିକେ ଟିକେ ର
କାହିଁକି ନା ଏଟା ଶୁଖିଲିଆ କଷା ହବ ନା ବାଟିଲେ ବି ତାଦୁଆ ହବ ପିଆଜ ଟା ଜାରି ତିଅଁ ଜାରିଦବ। ମୁଁ ଯୋଉ ରସୁ ଣ ଆଉ ଅଦା କୁ ବାଟିଦେବି ପିଆ ବିଲାତି ବି ଜାରିଦବ ଲାଲ ଲାଲ ସୁନ୍ଦର ରଖି ଥାବ।
ଠିକ୍ ଅଛି।
ହଁ ମୋର ଆଉ ମନ ନାହିଁ ଏଟା କସ୍ ପା ହବ ନା। କାଦୁଅ ହେଇଯିବ ନହେଲେ।
ହଉ ହଉ ମତ
ହଁ ହଁ ନାଇଁ ମୋର ଏତେ ଧାରଣା ନଥିଲା ଆ। କହିଦେଲି ଆଉ ଆଓ। ଅ ଆଉ କରିବେ ଆପଣ କଷା ଟିକ୍ କି ଆଉ ମୁଁ ସବୁ ରେଡି କରିଦେଇଥିବି ଆଉ। ଆ ଆଉ ଏଇ ପିଠା ଟିକ ନେଇି କାଲି ଦେଓଗଡ ଯି ଯିବେ ନା କଅଁ?
ନାଇଁ ନାଇଁ ସେ ରହିବନି ଖରାପ ହେଇଯିବ।
ଅ ହୋ।
ପୋଡା ପିଠା ଆ ନେଇକି ଯିବି।
ପଣ ପ୍। ପୋଡ ପିଠା ଟି ରହିବ ପୋଡ ପିଠା ବି ହବ? ଆରେ ବାଃ।
ପୋଡପିଠା ହବ ରାତିରୁ ହବ ସକ୍ କାଳୁ
ହଁ ତାଲେ ଆପ୍ କଣ କାଲ୍ ଇ ପଳଉଚ଼ନ୍ତି ନା।
ନାଁ ମ ସାତ ଘଣ୍ଟା ଖଣ୍ଡେ ଆଉ।
ପାନ୍ତ ଘଣ୍ଟିକିଆ ବସିବେ।
ଉୁଁ।
ଅ ହ। ଆଉ ଏଟୁ କୋଉ ଦିନଠୁ? ଆ ହଁ କୁହନ୍ତୁ?
କଁ କହୁଥିଲେ?
କହିଲି ଏଇ କାଲି ତ ଆଉ ବୋଧେ ପହଞ୍ଚିକି ପାଠ ପଢାସ୍ ଷ୍ଟାଟ ହବ୍ ଆରମ୍ଭ ହବନି ପହର ଦିନଠୁ ବୋଧେ ପାଠ ଆରମ୍ଭ କରିବେ ଆଉ।
ହୁଁ ହୁଁ। କାଲି ଯାଇଙ୍କି ସବୁ ଜିନିଷ ପତ୍ରଅ ସଜାସଜି କରିବ ସବୁ ଉ ଖଟା ଫଟା ସଜାଡିବୁ।
ସେଠି କଁ ହାତରେ ଏ ତ ରୋଷେଇ ନାଇଁ ଅ ରୋଷେଇ କରିବାପ୍
ହଁଅ ରୋଷେଇଆ ଜଣେ ଅଛନ୍ତି। ଆଉ ଆମେ ସବୁ ଉ ଝିଅ ମାନେ ମିଶିକିନା ତାଙ୍କୁ ସାହାଯ୍ୟ କରୁ।
ଭଲ କଥା। ଆଉ ଆସେଟ୍ କି କଣ ସବୁ ଆଇଟମ ଟିକେ ଏ ମାନେ କଣ କଣ ସବୁ ଖାଦ୍ୟ ଖାଅ ଟିକେ କହୁନ। ସଖାଳେ କଣ ଖାଅ? ଆଉ ଖରା ବେଳେ କଁ ଖାଅ ରାତିରେ କଁ ଖାଅ ସନ୍ଧ୍ୟାଏଳେ କଁ ଖାଅ?
ଆଛା ସେଠି କଣ ସେଠି ତ ନିଦ ଭାଙ୍ଗି ଯାଏ ଜଲଦି। ଏତ୍ ତେ ଜଣଙ୍କ ଭିତରେ ଯେହେତୁ ସୁ ରହିଥାଉ।
ହଁ।
ତ ଉଠିକିନା ବ୍ରସ କରିକିନା କଣ ଟିକେ ଏଇ କାଜୁ କିସମିସ୍ସ ଫିସ୍ମିସ୍ ଖାଇଦଉ। ତା ପରେ ଏ ସେଟୁ ଛତୁଆ କି ବିସ୍ କୁଟୁ ଚୁଡ଼ା ଫୁଡା ଖାଇକି ପାଠ ପଢା ପଢି ହୁଏ‌। ତା ପରେ ଏଁ ବିଦ୍ ବିଦ୍ୟାଳୟ ଯିବା ପୂର୍ବରୁ ପଖାଳ ଭାତ ମିକସଚର ଟମାଟୋ ଚକ୍ କଟା ଖାଇକିନା ଯାଉ।
ଓହୋ ପଖାଳ ହେଇଥାଏ?
ହଁ ରଖିଥାଉ। ତା ପରେ ଖରା ବେଳକ୍ କୁ ଯେତେବେଳେ ମଧ୍ୟା୍ହ୍ନ ଭୋଜନ ହୁଏ ସେତେବେଳେ ସେମତି ଭାତ ଡାଲିକୁ ଭଜ୍ ଦ୍ୟା ନଏଲେ ଭାତ ଡାଲି କିଛି ଗୋଟେ କଷା ଆଇଟମ୍। ଅଁ ମାନେ କିଛି ଗୋଟେ? ହୁଁ ଏମିତି ସବୁ ହେଇଥାଏ ଆଉ। ସବୁ ସିଜ୍ ମାନେ ଋତୁ ଅନୁଯାରେ ଋତୁ ଅନୁସାରେ ଯୋଉ ପରିବା ପତ୍ର ମିଳେ ସେଇ ଅନୁସାରେ ରୋଷେଇ ସେଇ ବାସ ହୁଏ।
ଓହୋ ମାନେ ଗୋଟ୍ ଗୋଟେ ଟାଇମ ଗୋଟେ ସମୟ ଜାଣିକି ରୋଷେଇଟା ଆସେ। ଖରାବେଳ ଟା
ନାଇଁ ରାତିରେ ବି ହୁଏ ଉଁ ନାଇଁ ରାତିରେ ହୁଏ। ହଁ ମାନେ ଦି ଟାଇମ ରୋଷେଇ ହୁଏ ଏ ସଖାଳ ଟାଇମ ଟା ଆମେ ଫେ ରଖ୍ ରଖି ଦେଇଥାଉ ରାତିରେ ଯୋଉ ଖାଇବାକୁ ଦେଇଥାନ୍ତି ଅଧିକ। ଅଧିକ କି ଖରା ବେଳେ ଦେଇଥି ଥାନ୍ତି ଅଧିକ ଅଧିକ। ଆମେ ସେ ଭାତ ଗୁଡାକ ସବୁ ରଖିଦେଇଥାଉ। ତାକୁ ପଖ ପଖାଳ କରିଦୋଊ ସ ସଖାଳକୁ ଖାଉ। ଆଉ ରାତିରେ ସେମିତି ଦିଅନ୍ତି। ଭାତ, ଡାଲି, ଭଜା କି ଭାତ ଗୋଟେ କିଛି ସାଧାରଣ ତରକାରୀ ଯେମିତି, ମଟର ତରକାରୀ କି କୋବି ତରକାରୀ କି ପୋଟଳ ତରକାରୀ। କିଁ କି ଭାତ ଡାଲି ଭଜ୍ ୟା ଆଉ ମମିକ୍ସଚର ମାନେ ଯେମ୍ ଏତିକି ସବୁ ମିଶାମିଶି ତରକାରୀ ଗୋଟେ। ଏମିତି ସବୁ ନହେଲେ କରନ୍ତି, ସବୁ ଆଇଟମ୍ କୋବି ଆଇଟମ୍ ହୁଏ। କୋବି ସିଜିନ ରେ ଏମିତି ଆଉ। ତାପରେ ଦିନେ ଦିନେ ବି ଯଦି-ଇ ଦିନେ ଦିନେ ସେ ଭାଉଜ ବି ଆସନ୍ତିନି ରୋଷେଇ କରିବାକୁ ତ ପିଲାମାନେ ସବୁ ମିଶିକିନା ରୋଷେଇବାସ କରନ୍ତି। ଆଉ ଯଦି ସମୟ ଥିବ ତ ଭଲ କିିନା କରନ୍ତି। ନହେଲେ, ନାହିଁ ସେମିତି ଭାତ ଡାଲି ଆଳୁ ସିଝେଇ ଦିଅନ୍ତି। ଟମାଟୋ ଭାଜି ଦିଅନ୍ତି। ବାଇଗଣକୁ ଭାଜି ଦିଅନ୍ତି। ତାଙ୍କ ସେପଟେ କୁହନ୍ତି ଏଗୁରାକୁ ଟମାଟର ଗଡା ବାଇଗଣ ଗଡା। ଏଁ ତି କୁହନ୍ତି। ଆମ ଏପଟେ ଭଜା କୁହନ୍ତି। ତାଙ୍କ ସେପଟେ ଗଡା କୁହନ୍ତି।
ଏତେ ପିଲା ତଥାପି ଖାଉଛ? କେତ ଜଣ? ଚାଳିଶ ଜଣ ପାଇଁ ବାଇଗଣ ଭ ଯ ବିଲାତିଆଜ ତମାଯୋଉ ବିଲାତିବାଇଗଣକୁ।
ହୁଁ।
ଏଲେଖା ଭାଜୁଥିବ ପ୍ରାୟ?
ହଁ ପିଲା ହିସାବରେ ଆଉ।
କାଠ ଚୁଲା ନା, ଯୋଉ ରନ୍ଧନ ଚୁଲା ସେଇ ଯୋଉ
ଉଁହ୍
ଅ।
ଇନ୍ଧନ ଗ୍ୟାସେଁ?
ଅ ହଁ।
ହୁଁ ସିଏ କଣ ହେଇଛି ନା? ଅମ୍ ହଁ କାଠରେ ବି ରୋଷେଇ ହୁଏ, ଭାତ ହୁଏ, ସେଥିରେ ଆଉ ଏଥରେ ସବୁ ସାଇଡ୍ ଆଇଟମ୍ ସବୁ ହୁଏ।
ହଁ ଆଉ ବାଢ଼ିକି ନିଜେ ଖାଅ ନା, ସେ ରୋଷେଇଆ ଯିଏ ବାଢ଼ିକି ଦିଅନ୍ତି?
ଉଁହ୍ ମାନେ ଆମର ସବୁ ପିଲାମାନେ ଅଛନ୍ତି। ସେମାନଙ୍କର ସବୁ ପାଳି କରା ଦିଆଯାଇଛି। ସପ୍ତାହେ ଦଶ ଅଣ। ହଁ, ସେଇ ଦଶ ଜଣ ପିଲା କଣ ସତ। ଏତେ ସାରା ରୋଷେଇ ହବ କେମିତି। ପିଲା ଖାଇବେ କୋଉ ଟାଇମ୍ ରେ ଖାଇବାକୁ ଦିଆଯିବ କେମିତି। ମାନେ ସାରଣୀ ଟା କଣ କଣ ରହିବ ଯେମିତି କିି ସୋମବାର ନ ସକାଳେ କଣ ଦିଆଯିବ ରାତିରେ କଣ ଦିଆଯିବ ମଙ୍ଗଳବାର ନ ସକାଳେ କଣ ଦିଆଯିବ ରାତିରେ କଣ ଦିଆଯିବ ଏନତି ସବୁ ସେମାନେ ପୁରା ନିଜେ ନିଜେ ଗୋଟେ ଗୋଟେ। ବିବରଣୀ ତିଆରି କରିଦେଇଥାନ୍ତି ସେଇ ଅନୁସାରେ। ପରିବା ପତ୍ରକୁ ମାନେ ମଗେଇ ଦିଅନ୍ତି। ରୋଷେଇ ବାସ ହୁଏ ତାପରେ ଖାଇବା ବି ସେଇ ପିଲାମାନୋନ ବୁଝନ୍ତି ସେଇ ସପ୍ତାହ ମାନେ ସେମାନେ ବି ବାଢିବେ ସବୁ ପିଲା ଖାଇସାରିଲା ପରେ ସେମାନେ ନେଇକି ଖାଇବେ।
ଏମିତି କଥା। ଆଉ ଯୋଉ ବାସ୍ ସନ କୁସନ ଧର ଆ ନି ନିଯେ ନିଜେ ନି। ନିଯବାସନ ରେ ଖାଅ ନା ନା ସେଇଠି। ସେମାନେ ବାସ
ନାଇଁ ନିଜ ପାଖରେ ଯୋଉ। ନାଇଁ ନିଜ ପାଖରେ ବାସନକୁସନ ସବୁ ଥାଏ ଆମେ ପ୍ଲେଟ୍ ମାନେ ଯୋଉ ଥାଳି। ଧରିକି ଯାଉ ଖାଇବା ନେଇକି ଆଶୁ। ଖାଇକି ନିଜେ ନିଜେ ବାସନ ଫାସନ ଧୋଇକି ରଖୁ। ଯେବେ ଏଇ ଯୋଉ ଭାଉଜ ଆସନ୍ତି। ନ୍ତୀନୀ। ସେଦିନ ସେ ଯୋଉ ବଡ ବଡ ହଣ୍ଡା। ହାଣ୍ଡି କଡେଇ ଚାମଚ ସବୁକୁ ମାଜିବାକୁ ପଡେ।
ଆଉ ପାଣି ପାଣି ସୁବିଧା କଣ କେମିତି ଏଠି।
ଖରା ଦିନେ ଟିକେ ଅସୁବିଧା ପାଣି ପାଇଁକା ଖରା ଦିନେ ଭାରି ଅସୁବିଧା। ଉଁ ହେଲେ ଆମେ ତ ଶୀତ ଦିନେ ଥିଲୁ ବି ଚଳିବ ହେଲେ ବର୍ଷା ଦିନ ଏବେ ତ ହେଲା ହିଁ ଦେଖାଯିବ ଗଲେ କଣ ହଉଛି ନହେଲେ ମଟର ଅଛି ଲାଗିଛି ସେ ଠିି ପାଣି ମାନେ ଉଠେଇବା ଗୋଟେ।
ଯନ୍ତ୍ର। ଅ ହ।
ଆଉ।
ଆଉ ଆଜି ପଖାଳ ଖାଇବନି।
ହଁ ଦେଖିବା ଭଲ ଲାଗୁନି ତ କିଛି ମାନ୍ଦା ମାନ୍ଦା ଲାଗୁଚି। ଦେଖିବା କଣ ହଉଛି ଆଉ।
ଟିକେ ପଡି ଯାଇଛି ଆମ କଟକର ପ୍ରସିଦ୍ଧ ଖାଦ୍ୟଟି ସେଥିପାଇଁ।
ହଁ କାଲି ପଳେଇବି। ତ। ସେଇଥିପାଇଁକା ଧନ କହିଲା କହିଲା ଚାଲେ ଯିବା ଟିକେ ଖାଇ। ଦେଇ ଆସିବା ଆଉ। ସେଠି ଦହିବରା ମୁଁ କେବେ ଖାଇନି କିନ୍ତୁ ସେଠି ମିଳିଲେ ବି ସେଗଡ଼ା ଗୁପଚୁପ ହଁ ମିଳିବ କିନ୍ତୁ ଭଲ ନୁହେଁ। ସିଏ ଆମ ପରୀକା ତିଆରି କରନ୍ତିନି ହୁଁ ନା ସିଏ
ଅଧିକ ନା କମ୍?
ଖାଇବା ଜିନିଷ?
ହଁ
ଖାଇବା ଜିନିଷ ବା ଛୋଟିଆ ଛୋଟିଆ ବରା ହଉଛି ପାଞ୍ଚ ଟଙ୍କା ଗୋଟାକ ସିଙ୍ଗିଡା ଗୋଟାକ ସାତ ଟଙ୍କା ନା ପାଞ୍ଚ ଟଙ୍କା ଏମିତି ସବୁ ସବୁ ପାଞ୍ଚ ଟଙ୍କା ଗୋଟାକ ପାଞ୍ଚ ଟଙ୍କା ତମକୁ ଯଦି ବଜାରକୁ ଗୋଟେ ଖାଇବାକୁ ଆଣିିବା ଅଛି ପାଞ୍ଚ ଟଙ୍କା ଧୀରେ ଜିନିଷ ସବୁ ଦଶ ଟଙ୍କା ନବ ଦିଟା ବରା କୁ ଦଶ ଟଙ୍କା। ତାଙ୍କର ସେପଟେ କୁହନ୍ତି ଗୁଲୁଗୁଲୂ କୁ ବୁଲଡେଜର
ହଁ ମୋ ମାମୁଁ ଘର ଆଡେ ବି କୁହନ୍ତି ବୁଲଡିଓ ପୁଲିଚର ତମେ
ହଁ ହଁ ବୁଲଡର ନା ବୁଲଡୁଚର କଣ ଏ?
ଆ କୁଆ କୁଆଡେ କହିଲ ଏଇ ଭାଷାକୁ ତେ କିସା କରୁଛ? କୋଉଆଆ କହିଲ ଏଇ ଭାଷାରେ କୁହନ୍ତି? କିସ କରୁଛ ନା ଯାଇ
ସମ୍ବଲପୁର କି?
କିରା କହୁଛୁ?
ଏଇ ସମ୍ବଲପୁର ସେଇ ପଶ୍ଚି ମୋଡ଼ିଶା ପଟ
ହ ଆଚ୍ଛା ଆଚଛା। ଆଉ ମୁଁ ମତେ ବହୁତ ଜୋର ଶୋଷ ଲାଗିଲାଣି ମୁଁ ପାଣି ପିଇବି। ଆଉ ମୁଁ ରହୁଚି।
ହଁ ହଁ ନିହାତି ଧନ୍ୟବାଦ।